ହଁ
ସେିଲା
ହଁ ବନ୍ଧୁ ବଧୁ ବନ୍ଧୁ ହଁ ବନ୍ଧୁ କଣ କରୁଛନ୍ତି
ସେେ ବୁଲୁଚ ଆଉ
କଣ ବୁଲୁଛନ୍ତି ଏତେ ଦିନଣ ମାନେ ମନ ପଇିଲା ତମ କଥା ମୁଁ ଟିକେ ଲଗେଇଦିଏ ବନ୍ଧୁ ଆର କଣ କରୁଛନ୍ତି ତାମେ ଭୁଲିଗଲେ ବୋଧେ ଆମକୁ ଚାଷ ବାସ କରୁଛୁ ଯୋଉ ଆମର କଣ ହଁ
ୁ ବର୍ଷା ହଉଛି ମୁଁ କଣ ଭୁଲିଲି ନା ନା ଭାଇ କିଛି କାମ କରୁନି ଏବେ
ତମେ ଟେ ଫାଙ୍କ କଥା ହୁନ୍ତୁ ସେ ଟିକେ ହଁ ତମେ ଟେ ଫାଙ୍କାରେ ବନ୍ଧୁ କଥା ହୁଅନ୍ତୁ ସେ ଟିକେ ହଁ ଠିକ ଠାକ ତ ଆଉ ତମେ ଆଜି କଣ ସକାଳୁ ଖାଇଥିଲେ କଣ
ଓ ଭାଇ ଆଜି ସକାଳୁ ଖାଇଥିଲି ଆ ମାଛ ଭାତ ପଖାଳ
ତମେ ଗୋଟେ ମାଛ ଭାତଉ ଦଶଟା ବେଳେ ଖାଇଥିଲେ ଆମେ ଦଶଟା ବେଳେ ଖାଇଥିଲେ ଆମକୁ ଗୋଟେ ଦେଖିଲେ ଆମେ ଟିକେ ଖାଇଥାନ୍ତୁ ଆମେ ଟିକେ ଆମର ଟିକେ ଭଲ
ନା ଭାଇ ତୁମି ପ ପାହା ତୁମେ ପା ତୁମେ ଆଇଁଷ ଖାଉ ନା ମୁଁ କଣ ପାଇଁ ତୁମକୁ ଡାକିବି ପାପିରଉ ପାପର ଭାଗିଦାର ହେବି
ନାଇଁ ସେ ଭାଗିଦାରୀ ହବନି ଯେ ତମେ ତମକୁ ଶଣ ତମେ ଭୁଲ ବା ହେଲେ କହୁଛ ମୁଁ କହିସାରିଲେ କହିବ ମୁଁ କହୁଛି ମୋର ପସନ୍ଦ ମାଛ ଭାତ ତମେ ଜାଣିଛ ଏ କଥାଟା କହିସାରିଲା ପରେ କଣ ମତେ ପରେ କହିବୁ ବୁଝେଇବ ସେଇ ବିଷୟରେ ମୁଁ ଆଗେ ଯୋଉଟା କୋଉ ଶୁଣିପାରୁଛନ୍ତି ତ ଜାଣିପାରିଲି
ହଁ ଭାଇ ବୁଝି ପାରିଲି ଯେ ଆପଣଙ୍କ ଭୟସ ଟା କଣ କଟି କଟି ସୁ ବୁଝି ଟିକେ
ଏଥର ସବିଲା ଠିକଛ
ହଁ ପଡ ପଡ ପଡ ପଡ ସାଉଣ୍ଡ ଶୁଭୁଛି ପବନ କୋଉଠି ଅଛି ଠିଆ ହେଇଛନ୍ତି କି ହଁ ହଁ ଶୋଇିଲା ହଁ ହଁ
ତର ପସ ମୁ କହୁ ତମେ ଡାକିଥାନ୍ତ ତମେ ସେ କେତ କୁହ ମାନେ ଶୁଣଛନ୍ତି ବନ୍ଧୁ
ହଁ ଶୁଣିଲଲି ଶୁଣିଲଲି
ହଁ ସେଥିପାଇଁ ତମେ କ ମତେ କଣ ପାଇଁ ଡାକିଲେନି କଣ ମାନେ ମାନେ ଅଭିମାନ କରୁଛନ୍ତି
ନା ନା ଭାଇ ଅଭିମାନ ବୋଲି କିଛି ନହିଁ ଡାକିନି ଡାକିବି ଆଉ ପଶୁ ଶୁକ୍ରବାର ଦିନ ବହାରେ ଅଛି ସେଦିନ ଚୁଙ୍ଗୁଡ଼ି ଛେଚା ହବ ଶୁଣନ୍ତୁ ଚୁଙ୍ଗୁଡ଼ି ଛେଚା ହବ। ଆଉ ମାଛ ଭଜା ହବ ଆଉ ପୋଟଳ ଭଜା ସବୁ ତ ତୁମରି ପସନ୍ଦ ହଁ।
ସବୁ ପିଲାଙ୍କର ସବୁ ସେଇ ଚୁଙ୍ଗୁଡ଼ି ଛେଚା ସମିତିଙ୍କ ପସନ୍ଦ ଜାଣିଲେ।
ହଁ ତମର ବହୁତ ପସନ୍ଦ ଜାଣିଛି ସେତେବେଳେ ଆମର ନଈ ଚିଙ୍ଗୁଡ଼ି ଫୁଣି ଦେଶୀ ଚିଙ୍ଗୁଡ଼ି
ହଁ ଦେଶୀ ଚିଙ୍ଗୁଡ଼ି ଫିଣି କଞ୍ଚାଲଙ୍କା ଆଉ କ କଞ୍ଚାଲଙ୍କା, ରସୁଣ
ହଁ।
କଞ୍ଚା ଲଙ୍କା, ରସୁଣ ଯୋଉ ଛେଚା ହବ ନାଇଁ ସେ ଯୋଉ ସେ ଗୋଟେ ଛୋଟ ଛୋଟ ପିଲାଟା ସେ ଏଇଆଡ଼େ ଯାଉଚି ତ ସେ ସେ ମାନେ ବୋବେଇ ବୋବେଇ ଯାଉଛି ଜାଣିଲେ। ଆପଣ ସେଠି କଣ ଫୋନ ଆସିଲାଣି କଣ କାହାର ହୁଁ ମାନେ ସାଉଣ୍ଡ ହଉଛି। ଶୁଣି ପାରୁିଛନ୍ତି ହଁ ସେ ଯାହାବି ଆ ଯାହାର ବି ଆସୁ ସେ ଫୋନଟା ଆସୁଛି ଆମକୁ ଟିକେ ଅସୁବିଧା ହଉଛି କଥାବାର୍ତ୍ତା ହେଲା ବେଳକୁ। ହୁଁ, କଞ୍ଚା ଲଙ୍କା, ରସୁଣ ଆଉ ଯୋଉ ଲୁଣ ଟିକେ ପଡ଼ିବ ସେ ଯୋଉ ଛେଚା ହେଇକି ସେ ଯୋଉ ସୋରିଷ ତେଲ ଟିକେ ଯୋଉ ସେ ଯୋଉ ଲାଗିବ ପୁରା ଉଁ ହଁ ପୁରା ବାସ୍ନା ଅଲଗା ପ୍ରକାର ତମେ ତାକୁ ଟିକେ ଉଁ ତମେ ଖାଇଛ କେବେ?
ହଁ ମୁଁ ତ ବହୁତ ଥର ଖାଇଛି।
ହଁ ଆଚ୍ଛା ହଉ ତମେ ଆଉ ଆଉ ଖା
ଛତୁ ବେସର ଖାଇବାକୁ ତମକୁ ଭଲ ଲାଗେ ନା ଛତୁ ଭଜା?
ମତେ ଦିଟା ଖାଇବା ଭଲ ଲାଗେ ହେଲେ କିଏ ନାହାନ୍ତି କେ କରିବାକୁ ଟିକେ କିଏ ଗୋଟେ କରିଦେଲେ ଆମର ଛ ଯଉ ଭଜା ହଉ କି ଟିକେ ତରକାରୀ ହଉ ଆମ ଟିକେ ଭଲ ଲାଗନ୍ତା ଖାଇବାକୁ। କ ତମେ କେତେବେଳେ ଫାଙ୍କା ଟିକେ ହଁ ନାଇଁ ଡ଼ାକିବି ଏତର ଜାଣିଲେ ଡ଼ାକିବି ନା ତମେ ତ ମତେ ଭୁଲି ଯାଉଛ। ଫୋନ ଫାନେ ନାଇଁ କିଛି ନାଇଁ।
ଯା ମତେ ଖୁସି ଲାଗିଲା ତମେ ଟିକେ ତମ ଆଡୁ ଫୋନ କରୁଛ ମତେ ମନ ରଖିଚ ଟିକେ ବହୁତ ଖୁସି ଲାଗିଲା।
ହଁ ନାଇଁ ମୁଁ ତ ସ ମୁଁ ତ ସବୁବେଳେ ମୋ ମନଭିତରେ ମନ-ମନ ମୁଁ ମନ ରଖିଛି ମନ ଭିତରେ ବି ଅଛ ହଁ ରହିଥିବ ଆଉ ଆଉ କଣ କୁହନ୍ତୁ କୁହ ଆଜି ଗାଧୁଆଳ ପାଇଁ କଣ ସବୁ ଖାଇବା ପ୍ରସ୍ତୁତ କରୁଛନ୍ତି?
ଗାଧୁଆଳ ଆଜି ଉଁ ଭାଇ ମାଛ ତରକାରୀ, ମାଛ ଛେଚେଡ଼ା ହେଲା
ହଁ।
ଆଉ ଡା ସାଧା ଯେଉଁମାନେ ଖାଇବେ ଡ଼ାଲି ଆଉ ପୋଟୋଳ ଆଳୁ ଭଜା।
ତମେ ତମେ ତାକୁ ତିଆରି କରିଛ ନା ଘରେ ମାନେ ମାଆ ଉଁ କିଏ ମାନେ ଆମର ବୋହୁ ସବୁ ତିଆରି କରିଛନ୍ତି?
ମୋତେ ଟିକେ ରୋଷେଇ ଆସେ ବହୁତ କମ୍ ଆସେ ଘରେ ଯାହା ତିଆରି କରନ୍ତିି ମୁଁ ଟିକେ ଖାଇଦିଏ।
ଖାଲି ତମେ ଟିକେ ରୋଷେଇ ଟିକେ ଶିଖିବା ଦରକାର ନା ତମେ ଶିଖିଲେ ଟିକେ ଯିଏ ଭଲ ମନ୍ଦ କହିଲେ ଟିକେ କରିଦେଲେ ଆମେ ଖାଇଲୁ ଖାଆନ୍ତୁ।
ହଁ ମତେ ଆସେ ଯେ ଏତେ ଆସେ ନା କିନ୍ତୁ ଆସେ ତା ମାନେ ନୁହଁ ଯେ ମୁଁ କରିପାରିବିନି ବୁଝିପାର
ଆଚ୍ଛା ତାହେଲେ ସବୁ ଜାଣିଛନ୍ତି?
ହଁ ମୁଁ କେବକ ଫବଳ ମୁଁ କିଛି ଜାଣିଛି କାନ୍ତ ପୁରା ଆମ ଘରେ ବି ବହୁତ ଲୋକ ଲୋକ ଆମ ଘରେ ବହୁତ ଲୋକ ଅଛନ୍ତି ନା ମୁଁ ତାଙ୍କ ଲେ ଏତେ ଲୋକ ପାଇଁ ଖାଇବା କଲା ବେଳକୁ ଇଏ କହିବ ଭଲ ଲାଗୁନି ସେ କହିବ ଭଲ ଲାଗୁନି ଉପାସ ରହିବା ଅପେକ୍ଷା
ହଁ ଆଉ ତମ ଆଉ ତମ ଦେହ ଭଲ ଅଛି ନା?
ହଁ ନା ଭାଇ ମଝିରେ ଟିକେ ଦେହଟା ଖରାପ ଥିଲା।
କାହିଁ ତମ ଦେହଟା ଜଗୁନ ତମେ କାଇଁ ମୁଁ ଶୁଣୁଛି ତମେ ଭାର ଅମାନିଆ ଦେହ ପ
ନାଇଁ ମୁଁ ନା ନା ନା ନା ନା ଭାଇ ସିଏ ଭୁଲ କଥା ମୁଁ ଅମାନିଆ ନୁହଁ ମୁଁ ଟିକେ ମଝିରେ ଭାବୁଥିଲ ମୋର ୱେଟ ବଢ଼ିଯାଉଛି ଟିକେ ମୋଟା ହେଇଯାଉଛି ଟିକେ ଖାଦ୍ୟ କମେଇଲେ ହୁଏତ ଠିକ ହେବ ବୋଧେ ଦେଖିଲା ବେଳକୁ ତାର ଉଲଟାଟା ହେଇଗଲା।
ଆଚ୍ଛା, ଆଚ୍ଛା ନା ତମେ କ ହଁ ମୁଁ କହିଲି କଥା ମାନୁନ ନା କଥା ନ ମାନିଲେ ମାଡ଼ ବସିବି ଏଥରକ।
ନାଇଁ ନାଇଁ କଥା ତ ମୁଁ ମାନୁଛି ହଁ ହଁ ଶୁଣିି ପାରିଲି।
ତମେ ସବୁ ମାନୁଚ ଆମେ ଜାଣିଛୁ ଯେ ଆଉ ତମ ଉଁ ଗଲା ଆଉ ଏଇନା କଣ ତମ ସବୁ ହଉଛି ତମ ବାରିରେ? କଣ ସବୁ ଲାଗିଛି ଫସଲ ଫସଲ କଣ ଲାଗିଛି ନା ଆଉ କଣ?
ରେ ଲାଗିଛି ଭାଇ ବିଶ୍ଵାସ କରିବେନି। ଆଗରୁ ଆମର ଲାଗିଥିଲା କଣ କହିଲେ ଏ ଯୋଉ ମାନେ ବିଶ୍ୱାସ କଲି ହେଲା ଶାଗ ଫାଗ ଲାଗିଥିଲା ହେଲା। ଆଉ ଏବେ ଲାଗିଛି ଜହ୍ନି ଭେଣ୍ଡି କାକୁଡି। ପୋଟଳ ଏଇୟଆ ସବୁ ଚାଲିଛି ବାଇଗଣ ଫାଇଗଣ ସବୁ ଲାଗିଛି। ଯାହା ଆମେ ଖାଇବା ଲାଗି ଘରେ ଖାଲି ତିଆରି କରୁ ମାନେ ଖାଇବା ଲାଗି ଲଗାହେଇଛି ବିକା ବିକି ପାଇଁ ଲଗାହେଇନି।
ଓହ ହୋଉ ଖାଇବା ପାଇଁ ଏମିତି ଆଉ। ଘରେ ମାନେ ଏତେ ବଡ ପରିବାର ସେ ଗୋଟେ ଲଗେଇ ଦେଇଛ ଆଗରେ ସେଠି ଅଳ୍ପ ବହୁତ କିଛି ବାହାରିଲେ। ତା ଭଜା କର କି ତରକାରୀ କର ଟିକେ ଖାଇବ ଏଇଆ ଏଇଆ ତ।
ହଁ ହଁ ଏଇଆ।
ତମ ସେଥିରେ ତାକୁ ଖୁସା ଖୁସି କର ନା ଘରେ କିଏ ନା ପାଣି ଫାଣି ଦିଅ ନା ସେ ସବୁ କିଛି କରନି। ଖାଲି ବସିକରି ଦେଖ ଶୁଣ ଉ।
ନା ନା ଅ। ନାଇଁ ବେଳେ ବେଳେ ପାଣି ଦିଏ ଆପଣଙ୍କ କଥାଟା ଭାଇ କଟି କଟି ଶୁଭୁଛି ବୁଝିଲେ। ବେଳେ ବେଳେ ପାଣି ଦିଏ ସବୁବେଳେ ପାଣି ଦିଏନି ଉଁ।
ହେଁ ଅବିକା ମୋ କଥା ଠିକ୍ ସେ ଶୁଭୁଛି?
ଯୋଉ ସବୁବେଳେ ପାଣି ଦିଏନି ହେଲେ ବେଳେ ବଳେ ଦିଏ ହଁ ସୁଭିଲା ସୁଭିଲା ବେଳେ ବେଳେ ପାଣି ଦିଏ ସବୁବେଳେ ଦିଏନି। ଗଛର ଯତ୍ନ ନିଏ ଆଉ ଗାଈ ଗୋରୁ ଯେମିତି ନ ଖାଇବେ ବାର ଫାର ବନ୍ଦ କରିଥିବି। ବୁଝିପାରୁଛନ୍ତି ଆଉ ଖାଲି ତ ବସିଲେ ହବନି ନା ବୁଝୁଛନ୍ତି ତ।
ହଁ ହଁ। ନାଇଁ ନାଇଁ ବସିଲେ ଆମେ ଅଳସୁଆ ହେଇଯିବା ନା ବସିଲେ ଅଳସୁଆ ହେଇଯିବା କିଛି ନା କିଛି ଗୋଟେ କାମ କରିବା ଦରକାର ଅଳ୍ପ ହଉ ବହୁତ ହଉ ହାଁ। ଆଉ ତମକୁ କଣ କୋଳି ଜାମୁ କୋଳି ଖାଇବା ତମକୁ ଭଲ ଲାଗେ?
ଆଉ ଭାଇ ମତେ ତ ଜମ୍ମୁ କୋଳକୁ ଖାଇବାକୁ ଭଲ ଲାଗେ କିନ୍ତୁ ଏବେ କୋଉଠି ମିଳୁ ନାହିଁ ମାନେ ମତେ କେହି ଦଉନାହାନ୍ତି ଆଣିକି।
କାଇଁ ତମେ କହିଲେ ଆମେ ଦବୁ। ତମେ ତ କେବେ କହୁନ ତମ ଆଡୁ ସିନା କହିଲେ ଆମେ ଜାଣିବୁ ତମର କଣ ଇଚ୍ଛା ହଉଛି ଖାଇବାକୁ। କଣ ତରକାରୀ ତମେ କହୁଛ କେମିତି।
ହଁ ଜାମୁ କୋଳି କଥାପା କହୁଛି ଜାମୁ କୋଳି କଥା କହୁଛି ଜାମୁ କୋଳି ଟି କେ ଆଣିକି ଦେଲେ ଭଲ ହୁଅନ୍ତା ବେଳେ ବେଳେ ଖାଇବା ପାଇଁ।
ନାଇଁ ନାଇଁ ଜାମୁ କୋଳି ଖାଇଲେ ଦେହ ପ୍ରତି ବହୁତ ଭଲ। ତାର ବହୁତ କିଛି ଉପକାରିତା ଅଛି ଆପଣ ଜାଣିଛନ୍ତି ଜାମୁକୋଳି ଖାଇଲେ କେତେ ଦେହ ପ୍ର
ହଁ ମୋର ଗୋଟ ମାମୁ ମୋର ଗୋଟେ ଶୁଣନ୍ତୁ ଶୁଣନ୍ତୁ ମୋର ଗୋଟେ ମାମୁଁ ଅଛନ୍ତି ହେଲା ମାମୁ ଘରେ ଥିଲାବେଳେ ସେ ଜାମୁକୋଳି ନେଇକି ଯାଇଥିଲେ।
ଆଛା।
ଜମ୍ମୁ କୋଳି ସେତେବେଳେ ଖାଇଥିଲି ଆଉ ଖାଇନି ହଁ ସେ ଯାଇଥିଲେ ମୁଁ ଯା ଆଉ କୁହନ୍ତି ସେ ମତେ ବହୁତ ଭଲ ପାଆନ୍ତି ଜାମ୍ମୁ କୋଳି ହରୀଆ ନେଇକି ଯାଇଥିଲେ ମୋ ପାଇଁ। ମୁଁ ମେଡିକାଲରେ ପଡିଲା ବେଳ ଦୌଡିକି ପଳେଇ ଯାଇଥିଲେ ଦେଖିବାକୁ।
ଆଚ୍ଛା ଆଚ୍ଛା ତାଙ୍କୁ ଟିକେ କହୁନାହାନ୍ତି ପୁଣି ପୁନର୍ବାର ସେ ପୁଣି ତମ ପାଇଁ ନେଇକରି ଯାଆନ୍ତୁ।
କାହିଁ ଏତେ କସ କାହିଁ ଏତେ କଷ୍ଟ କରିବେ ସେଗଡ଼ା।
ତମେ ଏମିତି ତାଙ୍କୁ କଷ୍ଟ ହଁ ହଁ ହଁ କଷ୍ଟ କିଛି ନାହିଁ ଜାମୁକୋଳି କ କିଣି ଆଣିବାକୁ କୁହନ୍ତୁ କେତେ ପଚାଶ ଟଙ୍କା କି କେତେ ଟଙ୍କା ନବ।
ଉୁ ଜାମୁକୋଳି ବହୁତ ମତେ ଜାମୁକୋଳି ଏତେ ଭଲ ଲାଗେ ନା ମାମୁ ଗୋଟେ ସ୍ନେହ ରେ ଆଣିଥିଲେ ବୋଲି ଖାଇ ଦେଇଥିଲି।
ହଁ ମୁଁ ପୁଣି ବି ଯୋଉ ପୁଣି ବି ତମ ମାମୁଙ୍କୁ ତମ ମାମୁଁ ନମ୍ବର ଟା ମତେ କେତେବେଳେ ଦେଇଦବ ମୁଁ ତମ ମାମୁ ସାଙ୍ଗେ କ ଖାଇଯିବି ଆଉ ପୁଣି ସେ ତମ ପାଇଁ ନେଇ ଆସିବେ ଆଉ। ଆଉ ମୁ କଣ ଶୁଣିଲେ ଆଉ କୁହ ତମେ ଆଜି କୁଆଡେ ଗୋଟେ ଗୋଟେ ଭୋଜି ତ ସାଙ୍ଗ ବାହାଘରକୁ ଯିବା ପାଇଁ ମାନେ ପ୍ରସ୍ତୁତ ହେଲଣି।
ହଁ ଯିବା ଟିକେ ଯେହେତୁ ସାଙ୍ଗ ବହୁତ ଛୋଟ ବେଳର ସାଙ୍ଗ ନହେଲେ ଗୋଟେ ବହୁତ ସାଙ୍ଗ ଜଡିତ ସାଙ୍ଗ ମୋ ସହିତ ତ ଯହେତୁ ଡାକୁଛି ତା ବାହାଘରକୁ ଟିକେ ନଗରରେ ତ ହବନି ନା। ଟିକେ ଯିବାକୁ ପଡ଼ିବ ଆଉ।
ନାଇଁ ବର୍ଷା ପବନ ହଉଚି ଜେ ତମେ ଦେଖି ଚାହିଁ ଟିକେ ଯିବେ।
ହଁ ଦେଖି ଚାହିଁ ତ ଯିବି ତା ମାନେ ନୁହେଁ ଯିବିନି ଯେହେତୁ ସାଙ୍ଗ ଟା ନା ଆଜି। ସିନା ବର୍ଷା ପବନ ହଉଛି କାଲି କାଲି ତ ବର୍ଷା ପବନ ହଉଥିବ କିନ୍ତୁ ସାଙ୍ଗ ନଥିବ ହେଲେ ଅଭିମାନ କରିବ ନା। ନହେଲେ ସାଙ୍ଗ ସାଙ୍ଗ ଭିତରେ ବହୁତ ଇ ଇଏ ହେଇଯିବ।
ତମେ ଯୋଉ ବହୁତ ବୁଝିିବା ଶକ୍ତି ବହୁତ ତୁମର ଅଛି ଆଉ ସାଙ୍ଗ ନାଗି ଏତେ କିଛି ତମେ ବାହାରିଛ ପୁରା ମେଘ। ପବନେ ରେ ଯିବାକୁ। ହେଲା ବହୁତ ଧନ୍ୟବାଦ ଆଉ ସବୁ ମାନେ କଣ ସାଙ୍ଗ ଫୋନ ଫାନ୍ ଆଉ କଲେଣି ନା ସେଇ ଥରେ କରି ରହିଛନ୍ତି କି ନାଇଁ କେତେ।
ନା ନା ସାଙ୍ଗ ମତେ। ନା ସାଙ୍ଗ ମତେ ଦି ଦିଇ ଥରରୁ ତିନିଥର ଖଣ୍ଡେ କରିସାରିଲିଣି କାଲି କରିଥିଲେ। ଆଉ କହିଲେ କେତେବେଳେ ଆସି ପହଞ୍ଚିବୁ ମୁଁ କହିଲି ହଁ ଯାଇ ସନ୍ଧ୍ୟା ବେଳକୁ ପହଞ୍ଚଯିବି ଆଉ। କହିଲେ ହଉ ହଉ ବାହାଘର ସରିବା ଯାଙ୍କେ ଟିକେ ରହିବ ଆଉ।
ବାହାଘର ସରିବା ଯାଙ୍କେ ତମ ସାଙ୍ଗ କହିଲେ ରହିବାକୁ ତମେ କଣ ଭାବିଛ ରହିବ ନା ରହିବନି।
ହଁ ଦେଖିବା ସେଠିକି ଗଲେ ଜଣା ପଡିବ।
ହଁ ନା ତମକୁ କିଛି କିଛି ଭାବି ଥବ ନାହିଁ ଆମେ ରହିବା କି ନ ରହିବା ସେ ବିଷୟରେ କିଛି।
ଏୟା ଗୋଟେ ଜା ସେମିତି କିଛି ପ୍ଲାନ୍ ତ ଆମ ଏତେ ରାତିରେ ତ ଆସିହବ ନା ଯିଏ ନେଇକି ଯିବ ସେ। ଏତେ ସମୟ ବସିବ ଆମେ ସେତେ ବେଳେ ଦେଖିବା ସମୟ ଅଛି ଆଉ କଣ ହବ ଆଉ ଇଛା ହେଲେ ଆସିବୁ ଇଛା ହେଲେ ରହିବ ଆଉ।
ଆ ତ ହଁ ଆଚ୍ଛା ତମେ ଯୋଉ ଯାଉଛ ଫୁଣି କଁ ଆମ ପାଇଁ ଗୁଟା କଣ ଗୁଟା ଆଁ ଆଣିଲେ ଆମ ଭଲ ହୁ ଆମେ ଟିକେ ଖାଆନ୍ତୁ କଣ ଆଣିବେ ଆମ ପାଇଁ କିଛି ନାଇଁ ତମେ ଫୋନ କଲେ ଆମେ ପଳେଇବୁନୁ। ତମ ପାଖକୁ।
ହଉ ଠିକ ଅଛି ଗୋଟେ କଣ ଖାଇବେ ଆପଣଙ୍କ ପସନ୍ଦ ମୋମୋ ବହୁତ ପସନ୍ଦ ମୁଁ ଟିକେ ଛତିଆରେ ଆମର ମୋମୋ। ମୋମୋ ବହୁତ ଫେମସ ହେଲା ଆଉ ତ ମୁ ନେଇକି ଆସିବି ଆଉ।
ତାହେଲେ ଆମକୁ କଥା ଦେଲେ ଆମେ ତମେ କଥାରେ ରହିଲୁ ତମେ ଆଣିଲେ ଆମେ ଖାଇବୁ।
ହଁ ଆମର ଛତିଆ ରେ ମୋମୋ ଟିକେ ପ୍ରସିଦ୍ଧ କାକେରା ପ୍ରସିଦ୍ଧ ହଁ।
ହଁ ସବୁ ତ ପ୍ରସିଦ୍ଧ କିନ୍ତୁ ତମେ କେତେବେଳେ ଆମକୁ। କ କହୁନ କି ଖୁଆଉନ ଖାଲି ପ୍ରସିଦ୍ଧ ହେଲେ କଣ ହବ କି ଆମେ ଜଣେଇବ। କୋଉ କୋଉ ଗାଁ ବିଷୟ ରେ କଣ କୋଉଠି ଖାଇବା ହଉଛି ଆମେ ସେ ବିଷୟରେ ସବୁ ଜାଣିବୁ ନା। ଯା ଅଳ୍ପ ବହୁତୁ ଜାଣିଛୁ ଆମେ ଆମେ ଜାଣିଛୁ ବରା କଷା ଟିକେ ଖାଇବାକୁ ଆମକୁ ଟିକେ ଭଲ ଲାଗେ ତ ଯା ପ୍ରସିଦ୍ଧ ମାନେ ଆମକୁ ଟିକେ ଡାକିବା କଥା ତମେ ତ ଡାକୁନ କିଛି କରୁନ।
ହୁଁ ଆଉ ଭାଇ ଆଉ। କଣ ମାନେ ଦେହ ପା ଭଲ ଅଛି ତ ଘରେ ସବୁ ଭଲ ତ।
ହଁ ଦେହ ପା ଭଲ ଅଛି ଖବର ଭଲ ଅଛି ଯା ହଉ ପଚାରି ଥିବା ରୁ ତମକୁ ଧନ୍ୟବାଦ। କେତେବେଳେ ଆମ ତ ଘର ଆଡେ ଆସୁନ ବୁଲି କି ଯାଆନ୍ତ ଦେଖନ୍ତ ହାଁ। ଆଉ ସେଗୁରା ଭୁଲିଗଲ ଆଉ ମୋର ବି ବନ୍ଧୁ ଟାଇମ ହେଇଗଲାଣି ଜାଣିଲେ। ହାଲୋ ବନ୍ଧୁ ଟାଇମ ହେଲାଣି ମୁଁ ଯାଉଛି ଗୋଟା ଜାଗାକୁ ଯିବି ହାଁ। ତମକୁ କହୁଥିଲି ଏଇ ନା ଆଉ ମୁଁ ଆସିଲେ କେତେବେଳେ ଫାଙ୍କା ହେଲେ ତମକୁ କଲ୍ କରିବି ନା କଣ କହୁଛନ୍ତି।
ହଉ ନିଶ୍ଚିନ୍ତ।